ହଁ ଭାଇ କଣ କରୁଛ।
ଏ ବସିଥିଲି ଆଉ କଣ କରିବା।
ଓହୋ। ଆଉ ବସିଥିଲ ଯେ ଆଉ କଣ କେମିତି ଆଉ ରଜରେ କଣ ଏମତି ବୁଲାବୁଲି କଲ କୁଆଡେ କେମିତି ଗଲ। ଆଉ କାଇଁ ଦେଖା ଦର୍ଶନ ନାହିଁ କୁଆଡରେ କେମିତି ବୁଲାବୁଲି କରିକି ଆସିଲ।
ହୁଁ ବୁଲିଲା ଆଉ ଏ ପାଖରେ ତ ଆମର ରଜ ମୁଁ କୁଆଡେ ଯାଏନା କଣ
ଓହୋ ଆଉ ତମର ଭାଇ ଯେମିତିକି ଆମର ରଜ ହଉ କିମ୍ବା ଯେକୌଣସି ଗୋଟେ ପିକନିକ୍ ଟାଇପ ର କି ଆମର ଯେମିତି ନିଅର ଆସୁଛି ଧର ଆମ ନିଅର ଗୋଟେ ପିକ୍ନିକ୍ କରି ଯିବୁ କି ଭୋଜି ଭାତ କରିବୁ। ବାସ ସେମିତି କିଛି ପ୍ଲେସ ଅଛି ନା ନାଇଁ ତମପଟେ।
ହଁ ଅଛି ଦି ତିନି ଜାଗା ଅଛି।
ଆଉ କୁହ ଟିକେ ଜାଗାର ନା କହିବ ନା ଆଉ ଆମେ ଟିକେ ଜାଣିବୁ ନାଇ କୋଉମିତି କଣ ଅଛି।
ଗୋଟେ ଅଛି ଆମର ମଣ୍ଡାପାଳ ତୋଟା।
ହୁଁ।
ଆଉ ଗୋଟେ ଅଛି ବେଢାପାଳ ତୋଟା।
ହୁଁ ଉଁ।
ଆଉ ଗୋଟେ ଅଛି ଆମର ଆମ ଗାଁ ବନ୍ଧ ଯେଉ ତୋଟା।
ହୁଁ।
ତିନିଟା ତ ଅଛି ଆଉ।
ଓହୋ ମାନେ ଧର ଗଲେ ଭୋଜି ଭାତ କରିବାକୁ ପାଣି ଫାଣି ସୁବିଧା
ସେଇଠି ସେଇଠି ପାଖରେ ସେଇଠି ପାଖରେ ନଦୀଟା।
ଓହୋ ନଦୀ ପାଖ ଖାଲି ଗ୍ୟାସ ଫ୍ୟାସ ନିଅ କି କାଠ ନିଅ ଯାହା ନିଅ ରୋଷେଇବାସ କରିବ ଆଉ।
ସେଇଠି ତ ପାଣି ଆଣିବ ସେଇଠି ରୋଷେଇ କରିବୁ ଆଉ।
ଓହୋ ମାନେ ନଈ କୂଳରେକିନା ଆଉ ନା କି।
ହଁ ନଈ କୂଳରେ ଆମ୍ବ ଗଛ ଫାମ୍ବ ଗଛ ବହେ ଗଛ ଅଛି ପବନ ଦଉଛି। ତାହାରି ତଳେ ଇଏ କରିବ ଆଉ ପୁରା ଛାଇ ଜାଗା ଆଉ।
ଓହୋ ତାହେଲେ ଛାଇ ଜାଗା ଭଲ ନା ଆଉ ଆମର କଣ କେମିତି ଚାଷବାସ କଣ ସପ୍ଲାଇନ କଣ ସବୁ ଚାଷ ହେଉଛି ତୁମର।
ଲୋକ ଧାନ ମୁଗ ବିରି କୋଳଥ ସବୁ ବୁଣୁଛନ୍ତି ଆଉ।
ଓହୋ ତାହେଲେ ଏଇା ସବୁ ଆଖୁପାଖୁ ଚାଷ ହୁଏ ନା ନାଇଁ?
ହଁ ଆଖୁ ଲାଗିଛି ଆଖୁ ବାହାରିବ ବାହାରିନି ଲାଗିଛି।
ଓହ ରାଶି ଚାଷ ହୁଏ?
ହଁ ରାଶି ବି କରନ୍ତି।
ରାଶି ସୋରିଷ ଏ ତ ସବୁ ଚାଷ ଜିନିଷ ସବୁ ହୁଏ ନା।
ହଁ।
ଆ ଗାଈ ଖବର କେମିତି କଣ ମାନେ ଯେମିତି କିି ଆମର ଗାଁ ରେ ଗାଈ ସବୁ ରଖୁଛନ୍ତି ସେମିତି ଗାଈ ଗୋରୁ ଅଛନ୍ତି ନା ନାହାଁନ୍ତି ସେପଟେ।
ହୁଁ ଆମର ଅଛନ୍ତି ଏପଟେ ଗାଈ କିନ୍ତୁ ଆମର ନାହାନ୍ତି ଆମ ପାଖା ଆଖିରେ ଅଛନ୍ତି ଗାଈ ଆଉ।
ହଁ ମାନେ ଗାଈଗୋରୁ ରଖିଛନ୍ତି ଲୋକମାନେ ରଖିକି ସେବା କରୁଛନ୍ତି ଆଉ।
ହୁଁ।
ଗାଈ ଲୋପ ପାଇନି ତ ଯେମତିି ଗାଁରେ ଯାହା ଘରେ ଦେଖିବ ଗାଈ ଯୋଟେ ଚାରିଟା ପାଞ୍ଚଟା ଏମିତି ବନ୍ଧା ହେଇ
ହଁ ଅଛନ୍ତି ଯାହା ଘରେ ଦେଖିବ ଚା ଟା ପାଞ୍ଚଟା ସାତ ଜଣେ ଜଣେ କି ବି ସାତଟା ରଖି
ହ ଅଁ ସେୟା ପରା ଆପଣଙ୍କର ନାହିଁ ସିନା କଣ ଆଉ ଲୋକମାନଙ୍କର ନାହାନ୍ତି କି। ସେମିତି କାଁ ଭା ଆପଣ କାହାର ନଥିବ ଆଉ।
ହୁଁ।
ଆଉ ମଇଁଷି ପଇଁଷି
ଆ ହଁ ଆପଣଙ୍କ ଟାଇଟେଲ ବାରିକ ବି?
ହଁ ଆମର ବାରିିକ ଟାଇଟେଲ୍।
ଆମର ତ ସେଇ ବାରିକ।
ହଉ ହୋ। ବାରିକରେ ଅଛନ୍ତି ବାରିକ ନା ଆଉ ତମର କୋଉ ବାରିକ ଆମର ଏଟା କଣ ଆମେ ଜାଣିଛୁ କି। କଇଁଚି ଧରା ଧରି କି ଅଲଗା।
ନାଇଁ ସେଇ ଚୁଟି ଆଉ।
ନାଇଁ ନାଇଁ ତାହେଲେ ନୁହଁ ଆଉ ସେମ୍ ନୁହଁ।
ଆଉ
ନା ଆମର ଅଲଗା ଟିକେ ଆଉ ମାନେ ସେଇ ଟାଇଟେଲ ଟା ଆମର ବାରିକି ଲେଖା ହଉଛି। କିନ୍ତୁ ବାରିକ ଥିବେ ଆମ କାଷ୍ଟ ଥିବେ ଆଉ। ହଁ ଦେଖିବା ହେରା କଥା କଥା ଆଉ କଣ କଣ କଣ ସବୁ ପୂଜା ହୁଏ ତମ ଗାଁ ରେ?
ଆମର ଗଣେଶ ପୂଜା ହୁଏ ସରସ୍ଵତୀ ପୂଜା ଦଶହରା ଏଠୁ କାଳି ହ କାଳୀ ପୂଜା ହୁଏ ତି ଆଉ ତିନିନାଥ ମେଳା ହୁଏ। ପୂଜା ପର୍ବାଣୀ ହୁଏ ଆଉ ତମ ଆଡ଼େ?
ହଁ ଆମ ପଟେ ସେମିତି ଆମର ସବୁଠୁ ମାନେ ଭଲ ହୁଏ କଣ ଆମ ଗାଁ ଗୋଟେ ଅଷ୍ଟପହରୀ ହୁଏ ବୁଝିଲ କି? ତିନି ଦିନ କାଳ ଧରି ଅଷ୍ଟପହରୀ ହୁଏ ବହୁତ ଧୁମାଧୁମ ରେ ବହୁତ ମାନେ ଭଲରେ କରନ୍ତି ଅଷ୍ଟପହରୀ ଟା କୀର୍ତ୍ନ ମଣ୍ଡଳୀ ଆସନ୍ତି। ସତର ଦଳ ଅଠର ଦଳ ଏମିତି କିତ୍ତନ ମଣ୍ଡଳୀ ଆସନ୍ତି ଲୋକ ପୁରା ପଞ୍ଚ ଚାୟତ ବାହାରୁ ବି ପଞ୍ଚାୟତ ଲୋକ ଆସି ପଞ୍ଚାୟତ ବାହାରୁ ବି ଲୋକ ବି ପ୍ରବଳ ଲୋକ ଆସନ୍ତି ଦେଖିବା ପାଇଁ ଆଉ ଭୋଜି ଭାତ ବି ହୁଏ ମିନି ଟା ଫାଷ୍ଟ ଯୋଉଦିନ ଅଧିବାସ ହୁଏ ସେଦିନ ଅତି କମରେ ଦୁଇଶହ ଅଢେଇଶହ ଲୋକ ଖାଆନ୍ତି। ଆଉ ନାମ ଯଜ୍ଞ ଦିନ ମିନିୟମ ଟା ଦିଇ ହଜାର ପ୍ଲସ ଲୋକ ଖାଆନ୍ତି।
ଅଷ୍ଟପହରୀ ତ ହେଲେ ଦୁନିଆ ଖର୍ଚ୍ଚ ଆଉ।
ହଁ ନଗର ଦିନ ଅତି କମରେ ପାଞ୍ଚ ହଜାର ସେପଟେ ଲୋକ ଖାଆନ୍ତି। ବିଲିଭ କର ମାନେ ପାଞ୍ଚ ହଜାର ସେପଟେ ହିଁ ଖାଇବାଟା ହିଁ ଗ୍ୟାରେଣ୍ଟି। ବହୁତ ଲୋକ ଆସନ୍ତି ପୁରା ସ ଖାଳୁ ଆରମ୍ଭ ହୁଏ କେତେଟା ବେଳକୁ ରୋଷେଇ ଅ ଧର ଖେଚେଡ଼ି ଇଆଡ଼େ ସକାଳୁ ତ ଆଗ ବସିଯିବ ପାସ ବସିଯିବ ଏକାଥରେ ଚାରିଟା ଖଣ୍ଡେ ଟପ ବସେ ପାସ। ୟାରେ ତାସ ଚାଲିଥିବ କଣ କହିଲ?
ଚାରିଟା ତ ହବ ଏକାଥରିକେ।
ଚାରିଟା ଟପ୍ ମାନେ ଖାଲି ଲେଡ଼ିଜ୍ ଆମ ଗାଁରେ ଯେତେ ଲେଡ଼ିଜ୍ ଅଛନ୍ତି ତାଙ୍କ ନେଇ ଖାଲି ଗୋଟେ ଟପ୍ ଖାଲି ଏକ୍ସଟ୍ରା।
ହଁ
ମାନେ ସେ ଖାଇ
ମାନେ ଲେଡିଜଙ୍କ ଲେଡି ଲେଡିଜଙ୍କ ପାଇଁ ଏକ୍ସଟ୍ରା ଗୋଟେ ଟଵ।
ଗୋଟେ ବଡ ଟପରେ ଟପେ ଲେଡିଜଙ୍କ ପାଇଁ କ କଲେ ସେମାନେ ଖାଇବେ ତ ଯାହା ଖାଇବେ
ପୁଣି ମେଞ୍ଚେ ନେଇକି ଯିବେ।
ମେଞ୍ଚେ ମାନେ କିଏ ଟିଫିନି କିଏ ବାଲ୍ଟି କିଏ ମଣ୍ଡିଆ ଏମିତି ମାନେ ଗୋଟେ ଛୋଟ ଛୋଟ ଜେଗା କିଏ ଗ ମାନେ ଡେକ୍ଚି ନେଇଯାଇଥିବ କିଏ ପ୍ରଥିନ ଦେଖେଇ ଦବ କିଏ ଟିଫିନ ଦେଖେଇ ଦବ କିଏ ଗିଲାସ
ତ ସେମିତି ଆଉ ଭୋଜିି ଭାତ ହେଲେ ବି ପଛ ପଛ କରେ ପଲିଥିନ ଧରିକି ଆଇଥିବେ।
ହଁ ଆମର ସେନ୍ତି ଯାଆନ୍ତି ଯେ ଆମର ମୁଁ ଯିଏ ଆମ ଫ୍ୟାମିଲିରେ ବୋଉହେରିକା ଯାଆନ୍ତି ମୁଁ ମନା କରିଦେଇଥାଏ ମୋ ବାଢେଇ ତ ନିଜେ ମୁଁ କହେ ତମେ କିଛି ନବନି ମୁଁ ମୋର ଆଣିକି ଆସିବି। ନହେଲେ ଯିବନି, ମୁଁ ବଢ଼ିଆକୁ ଯିବିନି ମୁଁ ଏମିତି ଆଗୁଆ କହିଦେଇଥିବି। ମାନେ ଏଟା କ ଭଲ ଲାଗେନି। କଣ ଜିନିଷ ଖାଇବ ତ ପେଟେ। ଲାଜ ଲାଗିବ ନା ଆଉ। ମାନେ ମାନନ୍ତିନି ଯିଏ ଯେମିତି ପାଆନ୍ତି ଆଣିି ଉଣା କି ଆସ
ନିଜେ ଧ ନିଜେ ନିଜେ ଧରିକି ଆଇଲେ ହଁ ନିଜେ ବାଢ଼ୁଛି ନିଜେ ଧରିକି ଆଇଲେ। ଆଉ ସେମାନେ
ବାଢ଼େ କିନ୍ତୁ କଣ କରେ କହିଲ ମାନେ ଲେଡ଼ିଜ୍ ବସିଲା ବେଳକୁ ମୁଁ ବାଢ଼ିବି କିନ୍ତୁ ଆମ ସାହି ଲୋକଙ୍କୁ ବାଢିବିନି। ଆମ ଚା ଟା ସାହି ଗୋଟେ ହଁ ଗୋଟେ ଜାଗାରେ କରୁଥିବୁ।
ଯେତେବେଳେ ଥର ଆମ ଘର ଘର ଲୋକ କି ଏପଟେ କିଏ ଥର ଆମ ସାହି ଲୋକ ବଇଥିବେ ମୁଁ ବାଢିବିନି। ମୁଁ ଇଆଡେ ପଳେଇବ ଏଇଆଡେ ।
କିଛି ମିନିଂ ତାର ଅଛି କଣ, ଦେଖ ନିଜ ଘର କ ଛାଡ଼ ଫାମିଲି ବସୁଛନ୍ତି ସେଟା ଅଲଗା କଥା। ତମେ ଯୋଉ ସାଇ ଲୋକ ବସି ଥିବେ ଯଦି ତୁମେ ଯଦି ପାଞ୍ଚ ଜଣଙ୍କୁ ଦେଲ ଆଉ ଯଦି ବଣାରେ କାହାକୁ ମାନେ ପାସ୍ ବାଲ୍ଟିରେ ଆଣିଚ ପାସ ବାଲ୍ଟିରେ ଯଦି ଏ ଧର ନ ପାଇଲା ଧର ଏଇଆଡେ ବାଢି ବାଢି ଆଉଚ କିଏ ଟିଫିନ୍ ଦେଖେଇବ ସିଆଡେ କହିବ ମୋ ଖଲିକି ଦି ଡଙ୍କି ଢାଳେ ମୋ ଟିପିନିରେ ପୁରା। ତମେ ଆର ପୁରେଇ ପାରିଲା ଆଉ ତା ପାଖକୁ ଗଲାକୁ ନଥିବ। ସେ କହିବ ମୋତେ ଦେଲାନି ପଳେଇଲା। ମୁଁ କଣ କରେ କହିଲ ମୁଁ ଡଙ୍କି ରେ ବା। ମୁ ଡାଇରେକ୍ଟ ଡ଼ା ଡାବ ପୁରେଇଥିବି। ଏକାଥରେ ଡାବେ ଦେଇଦେବି ପଳେଇବି ମନ ଖୁସି। ଯା ତୁ ଆଉ ତୋ ପାଖକୁ ମୁଁ ଆସିବାର ନାହିଁ। ମୁଁ ଏମିତି କରିବି
ଥ ଏକାଥରେ ତ ଏକାଥରେ ତ ଥରେ ଦେଇଥିବ ଯେ ଆଉ ଆସିବାକୁ ପଡିବନି ଆଉ।
ଆସିବାକୁ ପଡିବନି କିନ୍ତୁ ଲୋଭ ଶକ୍ତି ତାଙ୍କର ଥିବ। ଆଉ ଟିକେ ଦେଲାନି। ଦେଲାନି ଆମ ସାହି ରେ ଏନ୍ତି ଥରେ କହିଲେ। କହିଲେ ଏ ପିଲାଟେ ମୋ ନାଁ ଧରି କହିଲେ, କହିଲେ ଏଇ ପିଲାଟି କି କହିଲି ଟିକେ ପାସଟା ଦି ଯେ ଦେଖୁନୁ ନେଇକି ପଳେଇଲା ସିଧା ତା ବୋଉହେରିକା ବଇଛନ୍ତି ସେଇଆଡେ ନେଇକି ପଳେଇଲା। ଆମକୁ ଦେଲାନି। ହେଇନିକା ବୋଉ ହେରିକା କହିଲେ ଆମେ ଖାଇବା କଥା ଆମେ ବୁଝିବୁ ତୁ ତୋର ହେପଟ ସାହି ଲୋକଙ୍କୁ ବାଢ଼ିବୁ। ମୁଁ ଯିବି ସବୁ ଏ ବର୍ଷରୁ କାନ ମୋଡ଼ି ଚାପୁଡ଼ା ମାରିହେଲି, ମୁଁ କହିଲି ଆମ ସାହି ଲୋକଙ୍କୁ ବାଢିବିନି ଟୋଟାଲେ। ଆମ ସାହି ଲୋକଙ୍କୁ ସେମାନେ ବାଢିବେ। ଆମେ ତାଙ୍କ ସାହି ଲୋକଙ୍କୁ ବାଢିବୁ। ଆମ ମାନେ ବାଢିବୁ ଆମେ ଯେଉଁ ଚାଳିଶ ଲୋକ ବାଢିବୁ ଆମ ଗାଁରେ ସେ ଚାଳିଶ ଆମର ଯୋଉ ବିଶ ପିଲା ବାଢନ୍ତି। ବୁଝିଲ କି। ଆଉ ତ କେହି ବାଢିବେନି ମାନେ ଓବିଶି ଲୋକ ଯୋଉ ବାଢିବେ ଚାଳିଶ ଜଣ ତାରେ ଗୁଡିଆ ଥିବେ ଗଉଡ଼ ଥିବେ ତେଲି ଥିବେ ଏଇମାନେ ବାଢ଼ନ୍ତି। ଆଉ ତ ବାରିକ ଫାରିକ ବି ନାହାନ୍ତି ଆମର। ଖାଲି ତେଲୀ, ଗୁଡିଆ, ବ୍ରାହ୍ମଣ ଏ ବ୍ରାହ୍ମଣ ବି ନୁହଁ। ଅଛନ୍ତି କିନ୍ତୁ, ଆମ ଗାଁରେ ନାହାନ୍ତି। ଆମ ଗାଁ ପାଖରେ ଅଛନ୍ତି। ଗାଁ ପାଖରୁ ଦି କିଲୋମିଟର ଭିତରେ ଅଛନ୍ତି ଆଉ। ଦୁଇ ଚାରିକି ଆମ ମାନ ଆମ ପଞ୍ଚାୟତରେ ନାହାନ୍ତି। ଅଛନ୍ତି କା ଅଲଗା ଇଏରେ ଅଛନ୍ତି ଆଉ। ଅଲଗା ପଞ୍ଚାୟତରେ ଆଉ। ସେଥିପାଇଁ ଆମେ ବାଢୁନୁ। କଣ ମାନେ ଭୋଜି ଟା କଣ କମ ଲୋକ ଖାଆନ୍ତି କି। କ ତମେ ବିଶ୍ୱାସ କରିବନି ମୁଁ ଭାବ ମିଛରେ କହୁଥିବି। ଫଟୋ ଫଟୋ ବି କହିଲେ ପଠେଇ ଦେବି। ମାନେ ଏତେ ମାନେ ଭିଡ ହୁଏ, ମାନେ ଖାଲି ଲୋ ଲୋକ ଖାଲି ଗାଁ ବାହାର ଅତିଥି ଆଉ କୁଣିଆ ମୈତ୍ର ଯେତିକି ଆମ ଗାଁକୁ ଆସିଥିବେ ସେମାନେ ଖାଇଲା ବେଳକୁ ଦିଟା ବ୍ୟାଜ ଖାଲି ପଳେଇବ ବଡ ବଡ ବ୍ୟାଜ ଚାରିଶ ପାଶହ ଲୋକ ବଇଥିବେ। ସେମାନେ ଖାଇଲାକୁ ତାଙ୍କୁ ଲାଗିବ ଘଣ୍ଟାଟେ। ସେମାନେ ଖାଇବେ ଖାଇକି ଧୋଇ ହେବେ। ଧୋଇ ହେଇ ସାରିବେ ତାଙ୍କର କିଏ କୋଉଠି ଗାଡି ଥୋଇଥିବ କିଏ କୋଉଠି ବାଇକ ଥୋଇଥିବ କିଏ ଟାଟାଏସି ଥୋଇଥିବ ହେମାନେ ପୁରା ଗାଁ ରୁ ବାହାରି ସାରିବେ ଫୋନରୁ ଡକା ହେଇଯିବ ବାହହାର ଅତିଥି ଖାଇକି ଯାଇସାରିବେ ଗାଡି ବାହାରି ସାରିବ ତା ଘଣ୍ଟେପରେ ତମେ ବସିବ। ତାପରେ ଲୋକ ବସା ହବ ଗାଁ ଲୋକ। ଗାଁ ଲୋକ ଗାଁ ଲୋକ ତିନିଟା ଖଣ୍ଡେ କି ଚାରିଟା ଖଣ୍ଡେ ବ୍ୟାଚ ହବ। ତାପରେ ଲେଡିଜ ଲେଡିଜ ଗୋଟିଏ ଥରକ ଏକାଥରେ ବସିବେ ଲେଡିଜ। କୋଡିଏ ଥର ବସିବେନି ସେ ଏକା ଥରେ ଆସିବେ ଏକା ଥରେ ବସିବେ ଏକା ଥରେକେ ସଫା।
ଅ।
ଏମିତି କରାଯାଏ ଆଉ। ଆଉ ତମର କଣ କେମିତି କିଛି କୁହ କେମିତି କଣ ଚାଲିଚି କଣ?
ଆମ ଆଡେ ତ ସେମିତି ଏକାଥରକେ ବସିବେ ପୁଅ ପିଲା ବି ଏମିତି ଆସିବେ ପୁଅ ପିଲା କିନ୍ତୁ ଦି ତିନି ବ୍ୟାଚ ବସିବେ କିନ୍ତୁ ଲେଡିଜିଟା ଏକାଥରକେ।
ଲେଡିଜ ଏକା ଥରକେ। ନାଁ ମୁଁ ଦେଖିନି ଖୋଲା କଥା କୋହଚି ବିଶ୍ୱାସ କର। କୋଉ ଏରିଆରେ କେମିତି କୋଉ ଇଏରେ ଏମିତି ସେଲିବ୍ରେସନ କରିନଥିବ ଅଷ୍ଟପହରୀରେ। ମିନିମମ୍ ଟା ଆମର ସାତ ଲକ୍ଷ ଆଠ ଲକ୍ଷ ଟଙ୍କା ଭଳିଆ ଖର୍ଚ୍ଚ ହୋଉଚି ଘର ପି ଛା ମୁଣ୍ଡ ପିଛା ଦି ହଜାର ବାଇଶହ ନାଖା ଚାନ୍ଦା ହୋଉଚି। ଆମର ମିନିମମ୍ ଟା ଦୁଇଶହ ଘର। ତା ବାଦେ ହଁ ଦୁଇଶହ ଘର। ତାପରେ ତା ବାଦେ ଆମର ରହୁଛି ଫଣ୍ଡରେ ପଇସା ପତ୍ର ବି ଅଛି। ଆଉ ଦେଶରୁ କିଛି କାଠ ବାଠ ବିକ୍ରି ହୋଉଚି। ଯୋଉଟା କି ଆମର ଶୁଖିଲା କାଠ ତାମାନେ ଜଙ୍ଗଲ କଟା ନୁହଁ। ତାର ଶୁଖିଲା କାଠ ଉ‍ଁ ମରିଗଲା ଗଛ ଟା ଶୁଖିକି ପଡିଚି ହଁ କାହାକୁ ଦେଇଦିଅ। ଦଶ ହଜାର କୋଡିଏ ହଜାର ଟଙ୍କା ହବ ହେ ବିକିଦେଲେ ସେ ସେ ପଇଷା ବି ଲାଗିଲା।
ଏତେ ଯୋଉ ରୋଷେ ଏତେ ଯୋଉ ରୋଷେଇ ହୋଉଚି କୋଉଠୁ ଏତେ କାଠ ଆଣୁଚନ୍ତି? ଅଷ୍ଟପହରୀ
ଆମ ଗାଁ ଅଛି। ଆମ ଗାଁର ଜଙ୍ଗଲ ଅଛି। ଆମ ଗାଁ ଜଙ୍ଗଲ ମାନେ ଯୋଉ ସୁୁକିଲା କା ଠ ହଁ ଯୋଉ ଶୁଖିଲା କାଠ ଦି ମାସ ଆଗରୁ ସବୁ ଶୁଖିକି ପଡିଥିବ। ତାକୁ ଚିରିକିନା ରଖା ହେଇଥିବ। ନିଜେ ଯିବ ତମେ ନିଜେ ସୁ କିଲା ଗଛ ଯୋଉଟା ମରିକି ପଡିଥିବ ସେଇଟା ହଣା ହବ ତା ମାନେ ଗ ଛ ହିଁ ବୃକ୍ଷ ହିଁ ଜୀବନ। ତାମାନେ ଗଛ ହଣା ହେବନି। ଯାହାହେଲେ ବି ଲୋକ କାଠ ଜାଳୁଛନ୍ତି। ହେଲେ ବୃକ୍ଷ କଣ ଆଉ ହାଣିକି ଜାଳିବେ କି ସୁ କିଲା କାଠ ଅଣାହେବ। ଶୁକିଲା ଯୋ କାଠ ପଡ଼ିଥିବ।
ହୋଉ ଭାଇ ମୁଁ ଜା ଶୁଣ
ହୁଁ।
ମୁଁ ୟା ପରେ କଥା ହେବି। କଲ ଟାକୁ କାଟିକି ଆଉଥରେ ଲଗୋଉଚି ଆ
ଅ ଲଗା ଲଗା।
ଟାଇମ୍ ହେଇଗଲାଣି ତ।
ଜୟ ଜୟ ମାତ।